ହାଲୋ।
ହାଲୋ।
ଆଜ୍ଞା ଭଉଣୀ ନମସ୍କାର।
ନମସ୍କାର।
ଆଉ କଣ। ଆପ୍ କେମିତି ଅଛନ୍ତି ଆପଣ?
ମୁଁ ଭଲ ଅଛି।
ଓ ହୋ ଆଉ କଁ ଖାଇଥିଲେ?
ଆପଣ କଣ କରୁଛନ୍ତି?
ମୁଁ ଆମର ରସୁଣ ଚାଷ ହୁଏ ତ। ସେ ରସୁଣ ଗୁରା ଆସିଥିଲା ମୁଁ ତାକୁ ବସିକିରି ଚୋପା ଟା ସଫା କରୁଛି ଆଉ।
ଆଚ୍ଛା ଠିକ ଅଛି ଆପଣ କଣ ରୋଷେଇ କରୁଛନ୍ତି?
ଆଜ୍ଞା ମୁଁ ରୋଷେଇ କରେ।
କଣ ରୋଷେଇ କରିଛନ୍ତି?
ଆଜି କରିନି। କେବଳ ଭାତ କରି ଦେଇଛି ଆଉ ତାପରେ କଁ କରିବି। ଆଉ ଏପଟେ କାମ ସରିଲେ ଆଉ।
ଆପଣ କୁହନ୍ତୁ ଆଉ କଣ ସବୁ।
ଆଜ୍ଞା ଆପଣ ଟିକେ ଫାଙ୍କା ଜାଗାକୁ ଆସନ୍ତୁ। ମୋ ସହିତ କଥା ହୁଅନ୍ତୁ।
ଆଜ୍ଞା। କୁହନ୍ତୁ ଏଥର।
ଆଉ ଆପଣଙ୍କର ବା ବ୍ରତଘର ପୁଅର ହେବାକୁ ଥିଲା। କେମିତି କଣ ଆପଣ ବ୍ରତଘରଟି କରିବେ। ସେ ସବୁ ବିଷୟରେ ଟିକେ ଆମକୁ କୁହନ୍ତୁ ଆମେ ତ ଜାଣିନୁ।
ବର୍ତ୍ତମାନ ବର୍ତ୍ତମାନ ପୁଅ କୁ ଛଅ ବର୍ଷ ଚାଲିଚି।
ଆଜ୍ଞା।
ତାକୁ ଯେତେବେଳେ ନଅ ବର୍ଷ ହବ ମୁଁ ତାର ବ୍ରତ ଘର କରିବି।
ଆଛା ଏ ଏପରି ଭାବେ ଆପଣ ବ୍ରତ ଘରଟି କରିବେ?
ଭାଇର ବାହାଘରଟି ହବା ନିହାତି ଦରକାର।
ଓଃ!
ବର୍ତ୍ତମାନ ତାକୁ ଛଅ ଚାଲିଲା।
ଆଜ୍ଞା।
ତିନି ବର୍ଷ ମଧ୍ୟରେ ବିବାହ ହେଇଯିବାଟି ନିହାତି ଦରକାର।
ଓ ହୋ। ଆଉ ହଁ କେମିତି କି କିପରି ଭାବରେ କରିବେ କଣ ରୀତିନୀତି ଅଛି ଆମକୁ ଟିକେ କହିବେ କି?
ପ୍ରଥମ ଦିନ ତାର ମଙ୍ଗନ ଅଛି। ମଙ୍ଗନହାଣ୍ଡି ବସିବ ହଳଦୀ ପାଣିରେ ମୋ ପୁଅ ଗାଧେଇବ।
ଆଜ୍ଞା। ତା ପରେ?
ତା ପରଦିନ ବ୍ରତଘର ଅଛି ବ୍ରାହ୍ମଣ ମାନଙ୍କ ଦ୍ଵାରା ବ୍ରତ୍ ତ ହେବ।
ଆଜ୍ଞା।
କାନ୍ଧରେ ବ୍ରତ ପଇତା ପକେଇବ।
ଆଜ୍ଞା।
ତାପରେ ଋଷି ହେଇକି ଯିବ। ବାମନ ବେଶରେ ବାମନ ବେଶରେ ଋଷି ହେଇକି ଯିବ।
କୁଆଡେ ଯିବେ?
ମନ୍ଦିରକୁ।
ଓହୋ ମନ୍ଦିରକୁ ଯିବେ ତାପରେ?
ସମସ୍ତଙ୍କର ଆଶୀର୍ବାଦ ନେଇକି ପୁଣି ଘରୁକୁ ଆସିବ।
ଆଉ କଣ ଗୋଟେ ଥାଏ ଭିକ୍ଷା ମାଗିବା ପାଇଁ ଥାଏ ନା କଣ?
ସେଇ ଗୋଟାକ ଋଷି ହେଇକି ଯୋଉ ଯାଏ ବାମନ ବେଶରେ ସେଇ ଗୋଟାକ।
ଓ ଋଷି ହେଇକି ଯିବେ ହଁ ଗାଁରେ କେତେ ଜଣଙ୍କ ଘରୁ ମାଗିବେ ନା ଯେମିତି ଯେତିକି
ସେମିତି କିଛି ନାହିଁ ସିଏ ମାଗିବ ଯିଏ ଦେଲେ ଦେବେ ନହେଲେ ନାହିଁ।
ଓ ସମସ୍ତଙ୍କ ଘରେ ମାଗିବେ?
ନାଇଁ ସେ ରାସ୍ତାରେ ମାଗି ମାଗି ଯିବ।
ଆଚ୍ଛା।
ଯିଏ ଆସିବ ବାମନ ଅବତାରକୁ ଦକ୍ଷିଣା ଦେବ ବାମନଠୁ ଆଶୀର୍ବାଦ ନବ ଯିବ ଘରୁକୁ।
ଓହୋ। ଆଉ ସେଥିରେ କଣ କେମିତି ଜିନିଷ ପତ୍ର କିଣାଯାଏ କଣ କଣ ଲାଗେ?
ବାହାଘରର ସମସ୍ତ ସରଞ୍ଜାମ ଏଇଥିରେ ବ୍ୟବହାର ହେବ।
ଓହୋ ଯଥା ଯେମିତି କି କଣ କଣ ମାନେ କୋଉ କିଛି ତ ଥିବ? ଜିନିଷ ଯୋଉଟା ଆପଣ ଜାଣିଥିବେ।
ଆମର ପ୍ରଥମ ହଉଚି କଳସ,
ଆଜ୍ଞା।
ପଇଡ଼, ଆମ୍ବଡାଳ
ଆଜ୍ଞା।
ଆଉ ଗୁଡ
ହୁଁ।
ଚିନା କିମ୍ବା ଚାନ୍ଦି।
ଚୁନା ଚାନ୍ଦି ମାନେ କଣ?
ସୁନାଚାନ୍ଦି ଉପ ନାଇଁ ନାଇଁ ସୁନାଚାନ୍ଦି ଉପରେ। ଉଁ ଆମର ଗହଣା ହେଇପାରେ। କିମ୍ବା ମୁଦ୍ରା ହେଇପାରେ।
ଅହ।
ଯାହାକି ଯିବ ମନ୍ଦିରକୁ ମନ୍ଦିରରେ ମାଙ୍କୁ ଲାଗି ହେବ। ଠାକୁର୍ ଠାକୁରାଣୀଙ୍କୁ ଲାଗି ହେଲା ପରେ
ଆଜ୍ଞ।
ପୁଅ ତା ଦେହରେ ଗାଧେଇବ, ସେଇ ପାଣିରେ।
ଆଛା ଆଉ ମାମଁ ଘରୁ ଆଜ୍ଞା
ମାମୁ ଘରୁ ଅ ସୁନା ଜିନିଷ ଆସିବ।
ମାମୁ ଘରୁ ଯେମିତିକି ଆମର ଝିଅ ମାନେ ବଡ ହେଲେ ଆମ ଏ ପଟ ସାଇ ଲାଇନ ରେ ଝିଅ ମାନେ ବଡ ହେଲେ ଝିଅ ମାନଙ୍କ ପାଇଁ ଆମର ଅ ମାନେ ପୋଷାକ ଯାଏ। ଆଉ ଶୁଅଁ ପାଉଡର୍ ଆଉ କଜଳ ଅ ଏସବୁ। ସବୁ ଆଉ କଖାରୁ ମାନେ ପନିପରିବା।
ତାହେଲେ ଆସିବ। କଖାରୁ ପନିପରିବା ଏଠି ନେଲେ ଚଳିବ ମାମୁଁ ଘରୁ ନ ଆସିଲେ ଚଳେ। କିନ୍ତୁ ଆଉ ଡ୍ରେସ ପଟା ଉ ତାର। ଅ ବ୍ରତ ସରଞ୍ଜାମ ବ୍ରତ ସଜା।
ଆଜ୍ଞା।
ଏଗୁଡା ସବୁ ମାମୁଁ ଘରୁ ଆସିବ ଆଉ ପିତ୍ତଳ ଥାଳି ଯୋଉ ପିତ୍ତଳ କଳସ।
ଆଜ୍ଞା।
ଆଉ ଯଜ୍ଞ ଆହୁତି ପାଇଁ ଯୋଉ ତସଲା।
ତାଙ୍କ ପାଇଁ।
ତମ୍ବା ତସଲା ଏଇ ସବୁ ମାମୁଁ ଘରୁ ଆସିବ ଛତା ଜୋତା ସବୁ।
ଓହୋ ଛତା ଜୋତା କଣ ହୁଏ ସେ ଯେତେବେଳେ ବ୍ରାହ୍ମଣ ବେସ ହୁଅନ୍ତି ଏ ସବୁ। ସେଇଥିରେ ଲାଗେ।
ଧରିକି ଯାଆନ୍ତି।
ଓ ହୋ। ଆମର ସେହିପରି ଝିଅ ମାନେ ବଡ ହେଲେ ମାମୁଁ ଘରୁ ଆସେ।
ଆଚ୍ଛା।
ଧଳା ମାଳିଟିଏ ଆସେ ପୋଷାକ ଟେ ଆସେ ଆଉ କ୍ଷୀରି ପାଇଁ।
କହିପାରିବେନି ଚାନ୍ଦିର ଚାନ୍ଦିର ଚେନ୍ ଦିଅନ୍ତି।
ଆଜ୍ଞା ସମସ୍ତଙ୍କ ପକ୍ଷରେ ତ ସେଇଟା। ସମ ଭବ ହୁହେ ନା ସେ।
ଚାନ୍ଦିଟା ହଉଛି ଚନ୍ଦ୍ରଙ୍କର ପ୍ରତୀକ।
ଆଜ୍ଞା।
ଆଉ ବଡ ହବା ଟା ହଉଛି ଚନ୍ଦ୍ରଙ୍କ ଉପରେ ଡିପେଣ୍ଡ କରେ।
ଓଡିଆ ଶ୍ ଆଜ୍ଞା।
ହୁଁ ସେଥିପାଇଁ। ଚନ୍ଦ୍ରଙ୍କ ପ୍ରତୀକ ହିସାବରେ ଚାନ୍ଦି ଦିଆଯାଏ। କିଛି ବି ଚାନ୍ଦି ମୁଦି ହଉ ଚାନ୍ଦି ପାଉଁଜି ହଉ ଚାନ୍ଦିର ଅଣ୍ଟା ବିଛା ଟା ହେଉ
ହଁ ସେମିତି ତ ଆସେଏ ମାମୁଁ ଘରୁ ପିଉସୀ ଘରୁ ଆସେ ବହୁତ ଆସେ ହେଲେ ଯୋଉ ମାନଙ୍କ ପାଖରେ ପକ୍ଷରେ ମାନେ ସମ୍ଭବ ପର ନୁହେଁ ଦବା ପାଇଁ ଅ ସେମାନଙ୍କର ଧଳା ମାଳିଟିଏ ଆସେ।
ଆଚ୍ଛା।
ଆଉ ଆମ ଆପଣଙ୍କର ଗାଈ ଅଛନ୍ତି ନା ନାଇଁ?
ଗାଈ ଅଛନ୍ତି।
ଆପଣ ଗାଈ ମାନଙ୍କର ସେବା କରନ୍ତି?
ହଁ ଗାଈ ସେବା କରେ।
ଆଛା ଆପଣ କେତେ କେତୋଟି ଗାଈ ଅଛନ୍ତି?
ସାତଟି ଗାଈ ହଁ।
ଓହୋ ଆପଣ କେମିତି କଣ ସେବା କରନ୍ତି ତାଙ୍କ ତାଙ୍କ ଠାରୁ କିଛି ଅ ମାନେ କ୍ଷୀର
ସକାଳୁ ପ୍ରଥମେ ଗୁହାଳ ସଫା କରି ସାରିଲା ପରେ
ଆଜ୍ଞା।
ଗାଈମାନଙ୍କୁ ଟିକେ କୁଣ୍ଡେଇ କାଣ୍ଡେଇ ଆଉଁଶି ଦିଏ।
ଆଜ୍ଞା।
ଆଉଁଶି ଦେଲେ ସେମାନେ କ୍ଷୀର ଭଲରେ ଦିଅନ୍ତି।
ଓହୋ।
ହୁଁ ଗାଈ ମାନଙ୍କୁ ପିଆଇବା ପାଇଁ ଚୋକଡ ଆଉ କୁଣ୍ଡା। ତା ସାଙ୍ଗରେ ପେଜ ତୋରାଣୀ।
ଓ ହଁ।
ଆଉ ଯାହା ବଳକା ଖାଦ୍ୟ ଥିବ ସେଗୁଡା ମିଶେଇକି ଗୋଟେ ଘୋଳ ପ୍ରସ୍ତୁତ କରିକି ଗାଈମାନଙ୍କୁ ପିଆଯାଏ।
ଆଜ୍ଞା। ଆପଣଙ୍କର ଗାଈ କେତେ କେତେ କ୍ଷୀର ଦିଅନ୍ତି ଆପଣ ସେ କ୍ଷୀରରୁ କଣ ମାନେ କିଛି ମାନେ ବେ ବେପାର କରନ୍ତି କି? ବ୍ୟବସାୟ କିଛି କରନ୍ତି କି? ଆଜ୍ଞା। କଣ ବ୍ୟବସାୟ କରନ୍ତି?
ଆଜ୍ଞା। ଆଉ ସେଟା ସୋସାଇଟି କୁ ଦିଆଯାଏ।
ଆଜ୍ଞା।
ସୋସାଇଟି କୁ କ୍ଷୀର ଦିଆଯାଏ।
ଓହୋ ସୋସାଇଟି ଆପଣଙ୍କୁ କିପରି ଭାବରେ ପଇସା ଦିଅନ୍ତି?
ପ୍ରତିଦିନ ହିସାବ ପ୍ରତିଦିନ ଲିଟର ପ୍ରତି ଯେତିକି ଟଙ୍କା ହେଇଥିବ ମିଟର କଣ୍ଟାରେ ଯେତିକି ଟକା ଟଙ୍କା ଉଠିଥିବ ସେତିକି ଟଙ୍କା ଫୋନ ପେ ମାଧ୍ୟମରେ ଦିଆଯାଏ।
ହଁ ପ୍ରତ୍ୟେକ ଦିନ ଦେଇ ଦିଅନ୍ତି।
ହୁଁ।
ଯାହା ଫଳରେ କି ଆପଣ ସେଥିରୁ ଉପକୃତ ହୁଅନ୍ତି ଆଉ ଗାଈ ମାନଙ୍କ ପାଇଁ ବି ଚୋକଡ କୁଣ୍ଡା ଏସବୁ କିଣିବାରେ ବି ସାହାଯ୍ୟ ହେଇଯାଉଥିବ।
ହୁଁ ହୁଁ।
ଆଛା ଆଉ ଅନ୍ୟ ବ୍ୟବସାୟ କିଛି ଆପଣ କରନ୍ତି କି?
ନା ଆଉ କିଛି କରୁନାହିଁ।
ହୁଁ ହୁଁ ଆଜି ଆପଣ କଣ ରୋଷେଇ କରୁଚନ୍ତି?
ଆଜି ମୁଁ ମାଛ ରୋଷେଇ କରିଚି ମାଛ ମାଛ ଗନ୍ଧ ହଉଛି।
ଓହୋ ଆଉ ଆପଣଙ୍କର ପୁଅ ଝିଅ କେତୋଟି?
ଗୋଟିଏ ପୁଅ।
ଓହୋ।
ଆଉ ଗୋଟିଏ ଝିଅ ବୁଢୀ ହେଇଗଲାଣି ଶୋଇଛି ପାଖରେ।
ଓହୋ। ଆଚ୍ଛା। ଆଉ ଆପଣଙ୍କର ପୁଅ ନା କଣ?
ଶ୍ରୀମଦ୍ ନାରାୟଣ ମହାପାତ୍ର।
ଆଛା ବହୁତ ସୁନ୍ଦର ନା ଟିଏ।
ମୁଁ ଆପଣଙ୍କୁ ଯୋଉ କହିଥିଲି ଯେ କି ଓଡିଆରେ ଅନୁବାଦ କରିବା ପାଇଁ ସେଇଟା ଆପଣ ଦେଖିଥିଲେ କି?
ହଁନା।
ସେଇ ଅପସନ ଟା ଆପଣ ଦେଖିଥିଲେ।
ନାଇଁ ଦେଖିନି କଣ ଅନୁବାଦ କରିବା ପାଇଁ ଦେଇଥିଲେ।
ଯାହାବି କଥା ହେଉଛୁ
ଆଜ୍ଞା।
ଏଟା ଇଂରାଜୀ ମାଧ୍ୟମରେ ହଉ କିମ୍ବା ହିନ୍ଦୀ ମାଧ୍ୟମରେ ହଉ।
ଆଜ୍ଞା।
ତାହାକୁ ଓଡିଆରେ ଅନୁବାଦ କରିକି ଲେଖିବା ପାଇଁ ଅଛି ଗୋଟେ ଅପସନ।
ଆଛା ନାଇଁ ସେମିତି ତ ନାହିଁ ବୋଲି କହିଲେ କହିଲେ ମୁଁ ଭଲ ଭାବରେ ଜାଣିନି ମୁଁ ଆପଣଙ୍କୁ ସେଇ ଗ୍ରୁପ ମଧ୍ୟ ମାଧ୍ୟମରେ ଜଣାଇବି।
ଆଛା ଠିକ ଅଛି ମୋର ଏଇଟା ମ୍ୟାଡାମକୁ ପ ପଠେଇଲା ପରେ କେତେ ଦିନ ଲାଗିବ ହବା ପାଇଁ?
ଆପଣଙ୍କର ହେଇଯିବ ପ୍ରାୟ କଥା ହେଇ ହେଇଯାଉଚି ଯେହେତୁ ହେଇଯିବ ମୁଁ ଆଜି ପଠେଇଦେବି ଆପଣଙ୍କର। ଆପଣଙ୍କ ସହିତ କଥା ହେଇ ବୋହୁତ ଭଲ ଲାଗିଲା ଧନ୍ୟବାଦ।
ଧନ୍ୟବାଦ।